ହ୍ୟାଲୋ ହାଲୋ। ହ୍ୟାଲୋ କଣ କରୁଚ?
ନାଁଇ ଯାଉଛି କାମ କାମ ସଇଲାଣି ଆଉ କୁକୁରକୁ ଖାଇବାକୁ ଦେବି।
ହୁଁ ତମର କୁକୁର ରଖିଛ?
ହଁ କୁକୁର ରଖିଚୁ ଗାଈ ରଖିଚୁ। ଆଉ ଶୁଆ ରଖିଛୁ।
ତମ କଣ ଚିଡ଼ିଆଖାନା
ଚିଡ଼ିଆଖାନା ଥିଲେ ଏବେ ଭାଙ୍ଗିଗଲେଣି ଆଉ।
ତେଲା ଚିଡ଼ିଆ ଖନା ଲୋକ କଣ ତମ ଘରକୁ ଦେଖିବାକୁ ଆସଛନ୍ତି ଆଉ
ହୁଁ ଠେକୁଆ ରଖିଥିଲୁ ଧଳା ମୂଷା ରଖିଥିଲୁ ମାଙ୍କଡ ରଖିଥିଲୁ
ହ
ସାବୁ ରଖି ଥିଲୁ ହୁଁ
ଓହୋ ଆଉ କଣ ମୁ ଯାଉଛି କି ମୁଁ ଭଉଣୀ ଘର କୁ ଯିବି
କଇକା
ହଁ
କାଇଁକି
ଆ ହଣ ଝିଅ ଜନ୍ମଦିନ।
ଆଜି
ହୁଁ
କାହାର ବର୍ଷର ନା ଡିମ୍ପିର
ବର୍ଷ ର ଜନ୍ମଦିନ। ହୁଁ ବୁଲାବୁଲି କରିବୁ ଆଉ କଣ ଘରେ ଖାଇବା ପିଇବା ହେବ ଯେ ସାଙ୍ଗକୁ ଟିକେ ତିଆରି ଟ କରିଦେବୁ ଆଉ ରାତି ହେଲେ କେକ କାଟିବୁ କିଏ କଟା ହବ କୁଡା ମତ୍ର ଯ ଆସିଥିବେ ଖିଆ ପିଆ କରିବେ ଆ ବୁଲିବୁ ଆସିବୁ ଆଉ ଆଉ ତାଙ୍କ ଘରେ ଗାଁରେ ରାମଲୀଳା ହବ ଦେଖିକି ଆସିବୁ ଆଉ ହ୍ୟାଲୋ
ହଁ
ତମ କଣ ଶୋଇପଡୁଛ ମଝିରେ ମଝିରେ।
ନାଇଁ ନାଇଁ ସେ ବିଲେଇଟା ପଶିଗଲା ତ
ତମ କାନକୁ ଶୁଭୁଛି ତ।
ହଁ ହଁ
ହଁ ଯିବୁ ଆଉ ଟିକେ ଘରେ କାଲି ତ ଜନ୍ମଦିନ ଆଉ ଟିକେ ଏପରେ ଯିବୁ ଆଉ ବାହାରିବୁ ଆଉ
କାଲି ହବ ଜନ୍ମଦିନ।
ହଁ
ଡ୍ରେସ ପତ୍ର ଆଣିଛ?
ଡ୍ରେସ୍ ପତ୍ର ଆଣିଛି ତାେସନାର ଜିନିଷ ଆଣିଛି।
ହଁ
ଆଉ ତା ବୋଉ ପାଇଁ ଶାଢ଼ୀ ଆଣିଛି ତା ଆପା ପାଇଁ ଡ୍ରେସ୍ ଆଣିଛି। ଆଉ ଜିନ ବଡ ତ ବଡ ଝିଅ ଜନ୍ମଦିନ ଆଉ ବଡ଼ ଦଶମ ପାସ୍ କରୁଛି ଫାଷ୍ଟ କ୍ଲାସ୍ରେ ପାସ୍ କରୁଛି ଫାଷ୍ଟ ଡିଭିଜନ ଏ ଗ୍ରେଡ ରଖିଛି ବେଲ ଗଛରେ ନା ଲେଖା ହେଲା
ହଁ
ହଁ।
ଗଲାଣି କଲେଜ୍ ଗଲାଣି?
ହଁ।
ଆଉ କୋଉଠି ଟିଉସନ୍ ହଉଚି?
ଘରେ ଅଛି। ଟିଉସନ୍ ତାପରେ ଏଯଉ କେଜାଣି କୋଉଠି। ଆଉ ହଁ ହଁ। ତାର କଲେଜରେ ଟିଉସନ୍ ହେଉଚି। ଆଉ ତମ ରାମନୀଳା କଥା କଣ ବୁଝିବ କହୁଥିଲ? ତମେବା ରାମ ଲୀଳା କଥା କଣ ବୁଝିବା କହୁଥିଲ? ପଚାରୁନ।
କାହାକୁ?
କାହାକୁ ତମକୁ ମୁଁ ପଚାରିବି?
ହଁ ପଚାର।
ପଚାର। ରାମ ଲକ୍ଷ୍ମଣ ରାମ କାହା ପୁଅ ଭରତ କାହା ପୁଅ ସି ନା ନା ଲକ୍ଷ୍ମଣ କାହା ପୁଅ? ରାମ ଦଶରଥ ପୁଅ ଭରତ ଦଶରଥ ପୁଅ ତାଙ୍କ ମା ନା କଣ?
ସୁମିତ୍ରା ସୁମିତ୍ର ପୁଅ ହଉଚି ଭରତ
ଭରତ ନାଁ ଲକ୍ଷ୍ମଣ
ସୁମିତ୍ରା ପୁଅ ଲକ୍ଷ୍ମଣ
ହଁ।
କଇକେଇ ପୁଅ ହଉଚି ରାମ
ପାଠ ପଢିିନ ତମେତ ଜମା। ନାଇଁ ନାଇଁ କୌଶଲ୍ୟା ପୁଅ ହେଲା ରାମ ହଁ ହଁ। ସୁମିତ୍ରା ପୁଅ ହେଲା ଭରତ।
ହଁ
ଆଉ କଇକିଇର ପୁଅ ହେଲା ଏ ସୁମିତ୍ରାର ପୁଅ ହେଲା ଲକ୍ଷ୍ମଣ
ହଁ।
ଆଉ କଏକିର ପୁଅ ହେଲା ଭରତ ଶତ୍ରୁଘ୍ନ ଦିଟା ପୁଅ ଦିଟା ପୁଅ କଇକଇ କଣ ବର ମାଗିଥିଲେ?
ଆଁ
କଇକଇ କଣ ବର ମାଗିଥିଲେ?
କଇକଇ ବର ମାଗିଥିଲେ
ମୁଁ କହୁଚି ଶୁଣ ମୁଁ ଶୁଣ କଣ କହୁଚି ଶୁଣ?
କୁଅଁ କୁଅଁ।
କଇକଇ ବର ମାଗିଥିଲେ
ହୁଁ।
ଉଁ ମୁ ମୋ ଓ ରାମ ଲକ୍ଷ୍ମଣ ରାମ ଚଉଦ ବର୍ଷ ବନବାସ ଯିବ
ହଁ।
ଆଉ ମୋ ପୁଅ ଭରତ ଅଯୋଧ୍ୟ ର ରାଜା ହେବ ଏକଥା ଶୁଣି ଦଶରଥ ମନା କରିଥିଲେ। ଯେହେତୁ ସେ
ରାମକୁ ଗାତିରେ ବସିବାକୁ ଚାହୁଁଥିଲେ
ରାମକୁ ଗାଦ ବିଷୟ ଚାହୁଁଥିଲେ ଯେହେତୁ ସିଏତ ବଚନ ଦେଇଥିଲେ ମୁଁ ଦିଟା ଇଏ ମାଗ ବର ଦେବ
ହୁଁ
କୈକେଇ ବର ଯାହା ମାଗିଲା ସେ ବାଧ୍ୟ ହେଇକି ରାମ ବନବାସ ଗଲେ ଆଉ ତ ପୁଅ ଭରତ ଅଯୋଧ୍ୟାରେ ରାଜା ହେଲେ
ହଁ
ଅଯୋଧ୍ୟାରେ ସିଂହାସନରେ କିନ୍ତୁ ବସିଲେନି
ହଁ
ସେ ତାଙ୍କର ତାଙ୍କ ଭାଇର ରାମଚନ୍ଦ୍ରଙ୍କର ପାଦୁକା ନାହି
ହଁ
ସିଂହାସନରେ ସ୍ଥାପନ କରି ହେଲା ସ୍ଥାପନ କରି ସେଇ ରାଜଗାଦି ଚଳେଇଲେ ବୁଝିଲ କିଛି ତ ତମ କ୍ କଥା କହିହିବାସ ତମେ ଖାଲି କହୁଛ କଥା କପିବୁ କଥା କପିବୁ କଥା କପିବି ଆଁ
ଆଉ କୁଆଡେ ଯିବ
ସୀତା ସୀତା ବଣକୁ ଯାଇଥିଲେ ନା ନାଇଁ ରାମଚନ୍ଦ୍ରଙ୍କ ସାଙ୍ଗରେ
ହଁ ଯାଇଥିଲେ ଉ କୋଳି ଖାଇ କୋଳି ଖାଇଲେ ସବରି କୋଳି ଦେଲା ଖାଇଲେ ରାମ ରାମ ଲକ୍ଷ୍ମଣ ସୀତା କିନ୍ତୁ ଲକ୍ଷ୍ମଣ ଖାଆନ୍ତି ନାହିଁ।
ଆଉ
ଲକ୍ଷ୍ମଣ ମାଟି ତଳେ ପୋତିକି ରଖନ୍ତି
ହଁ
କିନ୍ତୁ ରାମ ଜାଣେ ଯେ ଲଷ୍ମଣ ଖାଉ
ହଁ ସିଏ ଅନାହାରରେ ଚଉଦ ବର୍ଷ ଅନାହାରରେ ଠେଲେ ବୋଲିକି ସେ ଇଂନ୍ଦ୍ରଜୀ ବଧ କଲେ ହୁଁ ଓ ହୋ ତାହେଲେ କିଛି କିଛି ରାମଲୀଳା ବିଷୟରେ ଜଣା ତମକୁ
ଓ ମତେ ଟିକେ ଟିକେ ଜଣା ଆଉ
ଆଉ ଗୋଟେ ରାମ ଚ ଗୀତ ଗୋଟେ ବୋଲନ ଦେଖିବା କେନ୍ତା ଗୀତ ବୋଲଛ
ନାଇଁ ଗୀତ ବଲା ହବ ନାଇଁ ବା
ଆଉ
ନା ଆଉ ଆଉ ତାଙ୍କର କଣ ଖାଇବା ପିଇବା ହବ?
କାହାର? ତାଙ୍କର କଣ ଚିକେନ ବିରିୟାନୀ କରିବେ
ହଁ।
ଆଉ ସାଧାର କଣ ଗୋରେ କରିବେ ବିରିୟାନୀ କରିବେ ଚିକେନ ବିରିୟାନୀ କରିବେ। ହ
କେତେ ଛୁଆ ସବୁ ଆସିବେ?
ହଁ ପନ୍ଦର କୋଡିଏ ଜଣ ପିଲା ଆଉ।
ହଁ।
ହୁଁ। ନମ ନବ କେକ୍ କଟା ହବ।
ହୁଁ।
ତାପରେ ଖିଆପିଆ ହବ।
ତାକୁ ଆମ ଗାଁରେ ଯାତ୍ରା ହଉଥିଲା।
ମୁଁ କହିଲି ତମ ଗାଁରେ ଯାତ୍ରା ହଉଥିଲା? ତମ ଗାଁରେ ଯାତ୍ରା ହଉଥିଲା?
ହଁ। ହଁ ତିନି ରାତି ହେଲା। କୋଉ ପାର୍ଟି ଆଇଥିଲା? ଆଇଥିଲା ଇନ୍ଦ୍ରଭୁବନ।
ହଁ। ତମେ ଯାଇଥିଲ ଦେଖିବାକୁ?
ହୁଁ ହୁଁ। ମୁଁ ଯାଇଥିଲି ଆମ ଘରକୁ ବନ୍ଧୁବାନ୍ଧବ ପଳି ଆସୁଥିଲେ। କିଏ ସବୁ ଆଇଥିଲେ? ଆସିଥିଲେ ଆମ ପିଇସ୍ ସବୁ ଆସିଥିଲେ ପିଇ ଶାଶୁ।
ହୁଁ।
ହଁ ମୋ ସାନ ଭଉଣୀ ଆସିଥିଲା।
ହଁ।
ମୋ ମାଇଁ ଶାଶୁ ଆସିଥିଲା।
ହଁ।
ଆଉ ସୁଜ ଆସିଲେ ତାଙ୍କ ପାଇଁ ସବୁ ଖାଇବା ପିଇବାକୁ ହେଇଥିଲା। ଖାଇ ପି ସବୁ ଯାତ୍ରା ଦେଖିବାକୁ ଗଲେ ଯାତ୍ରା ଦେଖିକି ଆସିକି କୁମ୍ଭକର୍ଣ୍ ଭଳିଆ ଶୋଇଲେ।
ହଁ।
ହଁ।
ଆଉ ତମ ଗାଁ କୁ ଯାଇନ?
ଆମ ଗାଁରେ ଆଉ ତ କେହି ନାହାନ୍ତି ଆଉ ଯିବୁ କଣ।
ଆାଇ ତମ ଭାଇ ହେରିକା?
ସେମାନେ ତ ସବୁ ମରିଯାଇଛନ୍ତି ଆଉ କଣ ଯିବେ ତାଙ୍କ କଥା କଣ କହିବ? ହୁଁ।
ଆଉ ଘରେ କେହି ନାହାନ୍ତି?
ନା।
ଆଉ ମାମୁଁ ଘର?
ନାଇଁ ମାମୁଁ ହଁ ମାମୁଁ ଘରକୁ ଆମେ ଯାଉଛେ ମାମୁଁ ପୁଅ ବାହାଘର ହେଥିଲା ଯାଇଥିଲୁ ବାହାଘର ଦିନେ ଯାଇଥିଲୁ।
ହୁଁ।
ବାହାଘରରେ ଏ ଯାଇଥିଲୁ ବର ଯାତ୍ରା ତା ସାଙ୍ଗେରେ ଯାଇଥିଲୁ
ହଁ
ବରଯାତ୍ରୀ ନାଚ ଗୀତ କଲୁ ନାଚ ମାମୁଁଘର ଉଷୁମା
କେଇଟା ମାମୁଁ
ତିନିଟା ମାମୁଁ ତିନିଟା ମାଇଁ। ଆଉ ବଡ଼ ମାମୁଁର ହଉଛନ୍ତି ତିନିଟା ଝିଅ ଗୋଟେ ପୁଅ। ମଝିଁଆ ମାମୁଁର ହଉଛନ୍ତି ଦିଟା ଝୁଅ ଗୋଟାଏ ପୁଅ।
ହଁ
ସାନ ମାମୁଁର ହେଉଛି ଗୋଟେ ଝୁଅ ଗୋଟାଏ ପୁଅ। ଆଉ ଏମିତି ସବୁ ଯାଇଥିଲୁ। ସବୁ ପାଠ ସାଡ ପଡ଼ିକି ଚାକିରି କଲେଣି।
ହୁଁ
ଆଉ ଯାହାଜରେ ବା ବାହାରେ ରହୁଛନ୍ତି ଚାକିରି ବାକିରି କଣ କଲେଣି।
ହଁ
ଆଉ ତାପରେ ମାମୁଁ ଘରେ ଯାଇ ବୁଲାବୁଲି କରି। ପୁଣି ରିସିପ୍ସନ୍ କୁ ଗଲୁ ଆଉ ରି ନାଇଁ ରୁହା ରୁହି ନାଇଁ ଆମେ କୋଉଠି ରହୁନୁ। ପଳେଇ ଆସ। ଯେତେ ରାତି ହଉ ଆମେ ଆସିବୁଭାରି
କାହିଁ ତମରକଣ
ଏକୁଟିଆ ଘର। ଆମର ନିଜର ସ୍ଵାଧୀନ ଅଛି ଗାଡି ଅଛି କାହିଁ ରହିବାକୁ ଯିବୁ। ଯେତେ ରାତି ହେଇ ଆସୁ। ପଳେଇ ଆସ। ହଁ ହଁ। ଭୋଜିିକି ଯାଇଥିଲ ହଁ ଭୋଜି କଣ ଖାଇଲ? ଭୋଜି ସବୁ ହେଇଯାଏ। ଚିକେନ୍ ହେଇଥିଲା ମଟନ୍ ହେଇଥିଲା ମାଛ ହେଇଥିଲା। ଆଉ ସାଧା ଆଇଟମ୍ ସବୁ ହେଇଥିଲା। ଆଉ ଏଇଆକୁ ସବୁ ଖାଇଲୁ ଆଉ।
ସମସ୍ତେ ଯାଇଥିଲ ଘରେ?
କଣ କହିଲ?
ମୁଁ କହି ସମସ୍ତେ ଯାଇଥିଲ ଘରେ?
ହଁ ହଁ।
ଆଉ ଯିବାର ନାହିଁ ଏକା।
ଅଇକା ନଗଦ ନଗଦୀରେ ବାହାଘର ହେଇଛ କାଇଁ ଆଉ ଜିବୁ। ଆ କଣ ସବୁ ଦେଲ? ହଁ ଦେଲୁ। ମାମୁଁ ପୁଅକୁ
ହଁ।
ମାମୁଁ ପୁଅକୁ ଗୋଟେ ଚେନ୍ ଦେଲୁ।
ହଁ।
ଆଉ ତା ସ୍ତ୍ରୀ କି ଗୋଟେ ହାର ଦେଲୁ।
ହଁ ଆଉ ତମ ସାନ ଭଉଣୀ କଣ ଦେଲା?
ସାନ ଭଣ ଦେଲା ଗୋଟେ ବେସ୍ଲଟେ ଆଉ ତା ସ୍ତ୍ରୀ କି ଦେଲା ଗୋଟେ ହାର ରାଣୀହାର।
ହଁ ଆ ମାମୁଁ ଘର ସବୁ ଭଲ।
ହଁ ମାମୁଁ ଘର ସବୁ ଭଲ ସେମାନେ ଅଲଗା ରହିଛନ୍ତି। ଏମାନେ ସବୁ ମିଶିକି ରହିଛନ୍ତି।
ଯିବା ଆସିବା କରନ୍ତି।
ମାମୁଁ ମାଇଁ ମାଇଁମାନେ ବହୁତ୍ ଯିବାଆସିବା କରନ୍ତି।
ହଁ।
ସବୁ ଓସା ପୁନେଇଁ
ହଁ।
ଆଉ ଉଁ ସବୁ ସେ ଭଲ ମନ୍ଦ ପଚାରନ୍ତି ସବୁ
ଘରୁ କେହି ଆସ ନାହାନ୍ତି ଆଉ?
ଘରେ ତ ସବୁ କେହି ନାହାନ୍ତି ସବୁ କୁଆଡେ ଗଲେ ଆଉ।
ମାମୁଁ ଘରକୁ ଯିବା ଆସିବା କରୁଛ ଆଉ?
ହଁ ହଁ। କଣ ଏତେ ସମୟ ହେଲାଣି। ଆଉ କଣ କରୁଚ। ଆପେ